ହ୍ୟାଲୋ
ହଁ
କଣ କରୁଚ?
ଏଇ ଵସିଛି ଆଉ କଣ କରିବା?
କୋଉଠି ଛାତ ଓପରେ ନା କୋଉଠି?
ହଁ ହଁ ଛାତ ଉପରେ।
ଉୁଁ ହୁଁ ହଁ ମୁଁ ବି ଛାତ ଉପରୁ ଟିକେ ପଳେଇ ଆସିଥିଲି ଆଉ। ଗରମ ହଉଚି ମାନେ ପୁରା ବହୁତ୍ ଜୋର ସେ
ଆମର ବି ଇଆଡେ ବହୁତ୍ ଜୋର ସେ ଗରମ ହଉଚି।
ଉଁ ଗରମ ତ ଗରମ ତାପରେ ଯାହା ହ ଭାଗ୍ୟ ଭଲ ଏଇ ଯୋଉ ଖରାବେଳେ ଟିକେ ଯାହା ବର୍ଷା ପକ ପକେଇଥିଲା ବୋଲି ଏବେ ଟିକେ ହାଲ୍କା ଥଣ୍ଡା ଲାଗୁଛି ଛାତକୁ ଟିକେ ପବନ ଦଉଚି। ନହେଲେ ରହି ହୁଅନ୍ତାନି କି ସଇ ହୁଅନ୍ତାନି ପୁରା ଆଉ ତୁମ ଆଡେ କୋଉ ଭଳିଆ ଗରମ?
ହଁ ଆମର ତ ବହୁତ୍ ପ୍ରବଳ ଗରମ ଆଉ ଆଜି ଟିକେ ବର୍ଷା ହେଇଥିଲା ସାଢ଼େ ଦୁଇଟାରୁ ଚାରିଟା ପର୍ଯ୍ୟନ୍ତ ବର୍ଷା ର୍ଷା ହେଇଥିଲା ଆଉ ଏଠି ମୁଁ ଏଠି ଛାତ ଉପରେ ବସିଛି ପବନ ଟିକେ ଦଉଛି ଆଉ।
ଉୁଁ ହୁଁ ହୁଁ ଆଉ ସନ୍ଧ୍ୟାବେଳେ କଣ ଖିଆ ପିଆ ହେଇଛି?
ନା ନା ସନ୍ଧ୍ୟାବେଳେ କିଛି ଖିଆ ପିଆ ହେଇନି ଆଉ।
ଓହୋଃ ହୁଁ। ମୁଁ ଟିକେ ଭାବୁଥିଲି ଛକ ଆଡେ ଯିବି ଦେଖିଆ ଟିକେ ଗୁପଚୁପ୍ ଫୁପଚୁପ୍ କଣ ଟିକେ ଖାଇକି ଆସିବି। ଗାଡି ଟା ବି ଷ୍ଟାର୍ଟ କାଇଁ ହଉନେଇ ପଦାରେ ରଖିଦେଇଥିଲି ପାଣି ଫାଣି ପଶିଯାଇଛି ବୋଧେ ସାଇଲେନ୍ସର ରେ। କଣ ହଉଛି କେଜାଣି ଆଜି ଟିକେ ଗୁପଚୁପ ଖାଇବାକୁ ଇଚ୍ଛା ହଉଥିଲା କିନ୍ତୁ।
ମୋର ବି ଆଜି ଗୁପଚୁପ ଖାଇବା କୁ ଇଚ୍ଛା ହଉଥିଲା ଆଜି ବହୁତ ଭଲ ପାଗ ଦେଇଛି ତ ସେଇ ଯୋଗୁ ଗୁପଚୁପ ବାଲା ବା ନାହିଁ କୁଆଡେ ପଳେଇଛି।
ଓହୋ ତମର ମାନେ କଣ ତମର ମାନେ କଣ ସେଇ ଗାଁକୁ ଗୁପଚୁପ ବାଲା ଆସେ?
ହଁ ଆମ ଗାଁ କୁ ଗୁପଚୁପ ବାଲା ଆସେ।
ଓହୋ ଘରେ ଘରେ ବୁଲି ବୁଲିକା ଯାଇ ଗୁପଚୁପ୍ ଦେଇକି ଯାଉଥିବ ଆଉ।
ହଁ ହଁ ଆମକୁ କୁଆଡ଼େ ଯିବାକୁ ପଡେନା ସେ ଆମ ଗାଁକୁ ଆସେ ଆମେ ଖାଉ।
ଆ ତମର ପୁରା ହାଇଟେକ୍ ସିଟି ନା ଗାଁ ପୁରା ଆଉ। ହୁଁ ହୁଁ। ହଁ ଆଉ ରାତିରେ କଣ ଖିଆପିଆ ହେଇଛି?
ରାତିରେ ଖିଆପିଆ ହବ ଆଉ ରୋଷେଇ ଫୋସେଇ ହବ।
ନା ସେଇ କଥା ପଚାରୁଚି ମାନେ ଖିଆପିଆ ତ ହେଇନଥିବ ଯାହାହେଲେ ବି ସେଇ ସାତଟା ଭଳିଆ ହେଇଛି। ମାନେ ଆଇଟମ କଣ ହେଇଛି ସେଇ କଥା ପଚାରୁଥିଲି?
ଆଇଟମ ତ ମୁଁ ଜାଣିନି।
ଓହୋ ରୋଷେଇ କିଏ କରୁଛି କି?
ରୋଷେଇ ରୋଷେଇ ମାମା କରୁଛନ୍ତି।
ଓହୋ ତମକୁ ରୋଷେଇ ଫୋଷେଇ ଆସେନି ବୋଧେ ନା?
ନା ନା।
ଉଁ ହୁଁ ତମ ଘର ଖାଇବା ଭଲ ଲାଗେ ନା ବାହାର ଖାଇବା ଭଲ ଲାଗେ?
ମତେ ମତେ ଘର ବାହାର
ଘର ବାହର ମିଶିକି।
ହଁ।
ଆଚ୍ଛା ମାନେ ତଥାପି ଅଧିକ କୋଉଟା ମାନେ ଇଚ୍ଛା ହୁଏ?
ଘରେ ଖାଇବା ଖାଇବା ଟିକେ ଇଚ୍ଛା ହୁଏ ଆଉ।
ଘର ଖାଇବା ନା।
ହୁଁ।
ଭେଜ୍ ଅଧିକ ଭଲ ଲାଗେ ନା ନନଭେଜ୍ ଅଧିକ ଭଲ ଲାଗେ?
ମୋତେ ନନଭେଜ୍ ଅଧିକ ଭଲ ଲାଗେ।
ନନଭେଜ ନନଭେଜ ରେ କଣ?
ନନଭେଜ ରେ ବେଶିକରି ଚିକେନ୍ ଟା ମୋତେ ଭଲ ଲାଗେ।
ଚିକେନ୍ ନା ଅଣ୍ଡା ମାଛ ମଟନ୍ ଏଗୁଡ଼ା ଏତେ ନୁହଁ।
ନା ଏତେ ନୁହଁ ଚିକେନ ଟା ମତେ ଭଲ ଲାଗେ ବହୁତ।
ଆଛା ଚିକେନ ଯେ ଚିକେନ ପୁଣି ଗୋଟେ କିଛି ତ ଗୋଟେ ଥିବ ମାନେ ମାନେ ଚିଲି ଚିକେନ ହଉ। ବିରିୟାନୀ ହଉ କି ଚିକେନ ତରକାରୀ ହଉ କି ଚିଲ୍ଲୀ ମାନେ କିଛି ବି ନା କଣ କୋଉଟା ଭଲ ଲାଗେ ଚିକେନ ରେ?
ନା ଚିକେନ ତରକାରୀ ଟା ଭଲ ଲାଗେ।
ଆଛା ଚିକେନ ତରକାରୀ ଟା ଭଲ ଲାଗେ।
ହୁଁ।
ଓ ହୋ ହୋ। ଆଚ୍ଛା। ଫାଷ୍ଟ ଫୁଡ ଆଇଟମ ଏତେ ଭଲ ଲାଗନି ଯୋଉ ଚିକେନ ଚିଲ୍ଲୀ ହଉ କି ହ ଏଗ ରୋଲ ହଉ କିଛି
ଆମ ଦେ ଚା ମେ ଚାଉମିନ ଟା ଟିକେ ଭଲ୍ ଲାଗେ।
ଆଚ୍ଛା ଆଚ୍ଛା।
ଆଉ ଆଉସବୁ ଭଲ?
ହଁ ଭଲ ଆଉ।
ହୁଁ ହୁଁ ଆଛା ଆଉ ପଢାପଢି ସବୁ ଚାଲିଚି?
ହଁ ଚାଲିଚି ଆଉ।
ଉଁ ହୁଁ। ଆଚ୍ଛା ତମକୁ କଣ ରୋଷେଇ ବୋଷେଇ ବିଲକୁଲ୍ ବି ଆସେନି ନା?
ନାଁ।
ଉଁ ହୁଁ ହୁଁ। କେବେ ଟ୍ରାଏ କରନୁ?
ଟ୍ରାଏ ମୁଁ କରିଦିଏ ବେଳେ ବେଳେ ଉଁ। ଏମିତିରେ ବି ଏମତି କିଛି ଆସ-ଆସେନା କିନ୍ତୁ ମୁଁ ଚାହା ଫାଆ ଟିକେ ବସେଇ ଦିଏଆଉ।
ଆଚ୍ଛା। ଚାହା ଗରମ କରି ନେଇଯ କନ୍ତ ଚାହା ବନେଇ ଆସେ?
ହୁଁ।
ଉଁ। ଆଁ। ଧୀରେ ଧୀରେ ଆଗୁକୁ ଆଗୁକୁ ଶିକ। ଘରେ ପୁଣି ହଇରାଣ ହେଲେ ତମକୁ କରିବାକୁ ପଡିବ ନା।
ହଁ।
ହୁଁ।
କିବାଉ।
ହୁଁ ଆ କଣ କହ? ହ୍ୟାଲୋ।
ହ୍ୟାଲୋ।
ହୁଁ ଆଉ ଘରେ ସମସ୍ତଙ୍କ ଦେହ ପାହା ସବୁ ଭଲ ଅଛି?
ହଁ ହଁ ଭଲ ଅଛି।
ଆଚ୍ଛା। ଆଉ କଣ କୁହ?
ଆଉ କଣ?
ହ୍ୟାଲୋ, ଉଁ ହୁଁ। ହାଲୋ।
ଆଉ କଣ କହୁଛ?
ଆଚ୍ଛା ଆଚ୍ଛା ହଉ। ହ୍ୟାଲୋ। ଉଁ ଆଉ। କ୍ଲାସ୍ ଫ୍ଲାଶ୍ କେତେବେଳେ ସବୁ ହଉଚି ତମର କଣ ଅନାଇନ୍ ଫଲ୍ ଲାଇନ୍ କ୍ଲାସ୍ ସବୁ ହୁଏ ନା ଖାଲି ନରମାଲି?
ନା ନା ନାଇଁ ଆମର ତ ଛୁଟି ଅଛି ନା।
ଓହୋ।
କଣ କ୍ଲାସସ୍।
ଓହୋ! ହଉ କଣ କୁହ? ହାଲୋ।
ଆଉ କଣ କହୁଛ କୁହ?
ଆଣ ନିହାତି ଗୋଟେ ପ୍ଲାନିଙ୍ଗ ଫ୍ଲାନିଙ୍ଗ ଗୋଟେ କର ଦେଖିବା ପିଷ୍ଟି ଫିଷ୍ଟି କୋଉ ଦିନ ଗୋଟେ କରିବା।
କଣଆଇଟମ କଣ?
ଆଇଟମ୍ ମାନେ ଦେଖିବା ପଇସା ଫଇସା ଦେଇକି କରିବା। ଯେତିକି ପଇସା ଆଦାୟ ଇସା ହବ ଦେଖିବା ସେଇ ହିସାବ ରେ କରିବା ଆଉ ମାନେ ନନ ଭେଜ ରେ ଚାରି ପାଞ୍ଚଟା ଆଇଟମ, ଆଉ ଭେଜ ବାଲା ତ ବେଶୀ କେହି ନଥିବେ? ତଥାପି ଭେଜ ପାଇଁ ଗୋଟେ ଦିଟା ଆଇଟମ ରଖିଦେଲେ ଗଲାଆଉ, ଯେଏଁନ୍ତି ଆମର ସପୋଜ ମାନେ ଷ୍ଟାର୍ଟର ରେ ରଖିଦେଲେ କିଛି ଗୋଟେ ଏମିତି ପାରୁଟି କଦଳୀ ଅଣ୍ଡା ଫଣ୍ଡା ଏମିତି କଣ ଗୋଟେ ରଖିଦେଲେ ଆଉ ପକଡା ଫକୋତା ଟିକେ ରଖିଦବା ଛତୁ ପୋଡା ଟିକେ ରଖିଦେଲେ ଗଲା। ମେନ କୋର୍ସ ରେ ଭାତ ଡାଲି ଚିକେନ, ମଟନ୍, ମାଛ, ଆଉ ସାଲାଡ, ପାମ୍ପଡ ଆଉ କଣ?
ହଁ, ହଁ।
ହୁଁ।
ଭୋଜି ଟା ଆମର ବଣରେ କରିବା?
ବଣରେ ହଁ ସେଟା ବି ଆକ୍ଚୁଆଲି ଗୋଟେ କଥା, ବଣରେ କଲେ ବି ହୁଅନ୍ତା ଯେ କିନ୍ତୁ ଏଇ ଟାଇମରେ ବଣରେ ବି ତ ସମସ୍ତେ କରୁଥିବେ ପ୍ରାୟ ବହୁତ ଲୋକ। ତ ବଣ ନକିକି ଆମର ଯୋଉ ଝରଣା ପଟୁକୁ ଗଲେ ଟିକେ ଅଧିକ ଭଲ ହୁଅନ୍ତା ପାଣି କୁ ପାଣି ମିଳିଯାଆନ୍ତା। ଧୁଆ ଧୁଇ କରିବା ପାଇଁ ତା ସହିତ ଜାଗା ବି ବଢିଆ।
ହୁଁ।
ନ କଣ କହୁଛ! ହୁଁ। ସମସ୍ତଙ୍କୁ ଫାଷ୍ଟ ଫୋନ କରିକି ପଚାରିବା ପାଇଁ ଟିକେ ପଡିବ ନା ଆମର ସବୁ ପିଲାଙ୍କର ରୋଲ ଜଣିନ ନନା କି ହେଉଁ ମୁଁ କରିବି କିଏ କହିବ କରିବିିନି କିଏ କହିବ ଏତେ ପଇସା କିଏ କହିବ ଘରେ ଛାଡୁନାହାନ୍ତି ସେଇଟା ହଉଛି ମ୍ୟାଟର। ଆଜ୍ଞା। କିନ୍ତୁ କଲେ ଆକ୍ଚୁଆଲି ଭଲ ହୁଅନ୍ତା ବହୁତ ଦିନ ହେବ କ୍ଲାସ ଛୁଆଡଙ୍କ ସହିତ ଦେଖା ଦେଖା କିଛି ହେଇନି। ମିଶି ମୁଶାଇକି ଟିକେ କରନ୍ତେ। ନା କଣ? ହୁଁ ହଁ ରାତିରେ କଣ ଖାଇବେ ଖିଆପିଆ ପିଇବା ଜଲ୍ଦି ସାରି ଦେଇକି ଶୋଇପଡ଼ୁଛ। ନା ଲେଟ୍ ଯାଇଏଁ ହେଉଛି?
ନା ନା ଲେଟ୍ ହେଇଯାଉଛି ନଅଟା ଦଶଟା ଏମିତିରେ ବାଜିଯାଉଚି।
ନଅଟା ଦଶଟା ନା ଉଁ ହୁଁ ହୁଁ। ପ୍ରାୟ ନଅଟା ଦଶଟାରେ ତ ସବୁ ଖାଉଛନ୍ତି ଆଉ। ହୁଁ, ମୋ କିନ୍ତୁ ବହୁତ ଲେଟ୍ ହଉଛି।
କେତେଟା ବ
ମୁଁ ଏମିତିରେ ଖାଇଲା ବେଳକୁ ସାଢେ ଏଗାରଟା ବାରଟା ଏମିତି। ଘରେ ଖାଇବା ବାଡିକି ରଖି ଦଉଛନ୍ତି। ମୁଁ ଆସିଥିବି ଆସିକି ଆଉ ସାଙ୍ଗେ ସାଙ୍ଗେ ଖାଇଦଉନଥିବ କ ଆସିଲି ବାହାରୁ ଆସିକି ଟିକେ ଧୋଇ ଧୁଆ ହେଇଲି ଧୋଇ ଧୁଆ ହେଇକି ଟିକେ ବସିଲି ଟିକେ ଫୋନ୍ ଫୋନ୍ ଦେଖିଲି ଏଇ କାହାକୁ ଟିକେ ଫୋନ୍ କରିଦେଲି କଥା ହେଇଗଲି କଣ ହେଇଗଲି ତାପରେ ଖାଇ ଖୁଆକି ଶୋଇଲା ବେଳ ତାପରେ ଖାଇବାରା ତ ବଢ଼ାହେଇକି ଥୁଆହେଇଥିବ। ଏକାଥରେ ସେତେବେଳେ ବାଜିବନି। ଏଗାରଟା ତ କମ୍ପଲସରି ହେଇଯାଉଛି କେତେବେଳେ ସାଢେ ଏଗାର କେତେବେଳେ ବାର ଏମିତି ହଉଛି। ଖିଆ ପିଆ ସାରୁଛି ଖାଇିକି ତାପରେ ଆଉ ଟିକେ ପୁଣି ଫୋନ୍ ଫୋନ୍ ଦେଖିକି ଶୋଇଲା ବେଳକୁ ଗୋଟେ ସାଢେ ଗୋଟେ।
ହୁଁ
ଏଇଆ ହଉଛି ଜିନିଷ।
ହୁଁ
ହୁଁ ଓ ଆଉ ସବୁ ଭଲ ତ?
ହଁ ହଁ ସବୁ ଭଲ।
ଆଉ ସାଙ୍ଗମାନେ କିଏ ସବୁ ଫୋନ ଫୋନ କରୁଛନ୍ତି ନା କରୁନାହାନ୍ତି। ମୁଁ ତ ସମସ୍ତଙ୍କୁ କେତବେଳେ କେମିତି କରୁଛି ବାକି ରହିଲେ କିଏ କାହିଁ ସମସ୍ତେ ସମସ୍ତଙ୍କ କାମରେ ବ୍ୟସ୍ତ ରହିଲେ। ଆଜିକା ଟାଇମରେ ଆଉ କାହାକୁ ଟାଇମ୍ ଅଛି କିଏ ଆଉ କଲ୍ କରିବ କଣ କରିବ। ହୁଁ ହୁଁ ଏଇଆ ଜିନିଷ ହଁ ଆଉ ତୁମର କଣ ଏବେ କଣ କାମ ଫାମ ଥିବ ବୋଧେ ଦେଖ ତୁମେ ଦେଖ ଦେଖିକି କାମ ଫାମ କାମ କିଛି ନାହିଁ।
କାମ କିଛି ନାଇଁ ମୁ ଛାତ ଉପରେ ବସିଛି ଆସି କାମ କିଛି ନାହିଁ ତ।
ନାଇଁ ମୋର ଟିକେ କାମ ଅଛି ମତେ ଟିକେ ମାର୍କେଟ ଯିବାକୁ ପଡିବ ଯାଇ ହଁ ଦେଖିବା ମାର୍କେଟ ଫାର୍କେଟ ଟିକେ ଯାଏ। ଟିକେ ଏପଟ ସେପଟ ହେଇକି ଦେଖା ଆସିବି ଆଉ। ହୋଉ ହୋଉ ରଖୁଛି। ପଛରେ କେତେବେଳେ ଫାଙ୍କା ହେଇ କଥା ହବା ହଁ ହଉ।